ହଁ ହଁ ଶୁଣ ଗଲା ତ।
ହୁଁ ଶୁଭିଲା କୁଆ ଏବେ।
ହଉ ତ ହଁ। ମୁଁ ଖାଇ ଦେଇେଇଥିଲି ନା ସନ୍ଧ୍ୟାବେେଳେ ଟିକେ ତ ଏବେ ଅଳ୍ପ ଟିକେ ଖାଇଦେଲି ଶଣ
ହ ହ। ଏବେ କୁହ ତମ ଆଡେ ଆଜି କଣ ବର୍ଷା ହେଇଥିଲା।
ନା ଆମଡେ ଉଠେଇ ଦେଥିଲା କିନ୍ତୁ ବର୍ଷା ହେଇନି।
ଆମର ହେଇଥିଲା ତିନିଟା ବେଳେ ଅଳ୍ପ ଅଳ୍ପ ବର୍ଷା ହେଇଥିଲା ଟିକେ ଥଣ୍ଡା ବି ପଡିଯାଇଛି ବର୍ଷା ହେଇ
ହଁ ଆମର ମାନେ ଆମର ବି ଆଜିି ଟିକେ ଥଣ୍ଡା ଲାଗୁଛି। ବର୍ଷ ହେ ନହିଁ ଅବସ କି ଥଣ୍ଡା ଲାଗୁଛି।
ହାତରେ ତ ବହୁତ ବଢିଆ ଲାଗୁଛି ପୁରା ଖୋଲା କାଶ କୁ ତାରା ଫାରା ପଡିଛି ପୁରା ଜହ୍ନ ପଡିଛି
ମୁଁ ବି ସେଇଛାତ ଉପରେ।
ମୁଁ ତ ଏକା ଛାତ ଉପରେ। କେଇ ନାହାନ୍ତି ଚାରିଆଡେ ମାନେ ସୁନସାନ ଖାଲି କୁକୁର ଭକୁୁଛନ୍ତି। ଆଉ ହଉ ଆଉ କଣ କୁହ।
ହଁ। ଅ ନାଇଁ ମୁଁ ଅଛି ମୋର ଆଉ ଦିଟା ସାଙ୍ଗ ଅଛନ୍ତି ସେମାନେ ଆମେ ତିନି ଜଣ ତିନିଟା କୋଣରେ ଆଉ ଗୋଟେ କଣ ଫାଙ୍କା ଅଛି।
ହୁଁ ହୋ। ସମସ୍ତେ କଠ କଥା ହଉଛନ୍ତି।
ନା ନା ସେ ହଁ କଥା ହଉଛନ୍ତି କିନ୍ତୁ ସେମାନଙ୍କର ନିଜ କଥା ସବୁ। କିଛି ନୁହଁ।
ଓହୋ ନାଁ ବା କଥା ହେଉଥିଲି ତ ଆଉ କଣ କହିବି ତମେ କୁହ ପଚାର କଣ କଣ ଚାରିଆଡ଼ କଥା ପଚାର ମୁଁ କହିବି ତମେ ଆରମ୍ଭ
ହଉ ହଁ ହଁ ହଉ ମୁଁ କହୁଛି। ତାହେଲେ ମୁଁ କହିଲି ତମେ ରଜରେ କଣ କରିଥିଲ ଏଥର କି ପିଠା ସବୁ କରିୁଥିଲ?
ରଜରେ ତ ଆମର ମାନେ କୁହନ୍ତି ପୋଡ଼ ପିଠା ରଜ ପାଇଁ ରଜ ପୋଡ଼ ପିଠା ତ ମନେ
କଣ?
ପୋଡ ପିଠା ହେଇଥିଲା, କାକେରା ପିଠା ହେଇ ଥିଲା ଚକୁଳି ବି ହେଇଥିଲା ତା ସହିତ ଆମ୍ବ କଦଳୀ ରଜରେ ତ ପୁରା ପିଠା ପଣାରେ ଭର୍ତ୍ତି ଆଉ ଘ
ଭ ଆ ହଁ ତମର ବର୍ଷ ନାଇଁ ଏ ରଜରେ
ରଜରେ - ରଜରେ ବୋଧେ ଲାଷ୍ଟ ଦିନ କି ଫାଷ୍ଟ ଦିନ ଏମିତି ବର୍ଷା ଦିନ ହେଇଥିଲା।
ନାଇଁ ଆମର ସଜବାଜ ଦିନ ହେଇଥିଲା ମାନେ କାଚି ଦେଇ ଗଲା ଯେ ଲାଇନ ପଳେଇଲା ଚବିଶ ଘଣ୍ଟା ପାଇଁ ପୁରା ଗୋଟେ ଦିନ ନାହିଁ ଲାଇନ
ଆଉ ନୂଆ ଡ୍ରେସ୍ କରିଥିଲ?
ହଁ ନୂଆ ଡ୍ରେସ କରିଥିଲି ପିନ୍ଧିଲି ମୁଁ ଅଳତା ଲଗେଇଲେ ମୁଣ୍ଡିଆ ମାଇଲି ସେ ସବୁ ହେଲା ଯେ ହେଲେ ଦିନ ଯାକ ଲାଇନ୍ ନଥିଲା।
ଲାଇନି ଲାଇନି ର କିଛି ଆବଶ୍ୟକତା ତ ନାହିଁ ରଜରେ ତ ସଜବାଜ ହେଇକି ଚାରିଆଡ଼େ ବୁଲିବ ମାନେ ରଜ ମଉଜ କରିବା ଆଉ ଲାଇନ ର କିଛି ଆବଶ୍ୟକତା ନାହିଁ। ଆଗ କାଳରେ ଯୋଉଁ ରଜ କରୁଥିଲେ ଦୋଳି ମୂଳ ଆସୁନଥିଲେ କିନ୍ତୁ ଏବେ ପିଲାମାନେ ମୋବାଇଲ ଧରିଛନ୍ତି ଖାଲି ଗାଡି ଧରିକି ଉଡଉଛନ୍ତି ଆଉ କିଛି ନାହିଁ ତା ଛଡା ପୁଅ ପିଲାମାନେ ଆଡ଼େ ବୁଲିଯିବା ଆଡ଼େ ବୁଲିଯିବା
ଆଉ ରଜର ବାସ୍ନା ବି ମତେ ଲାଗୁଚି ଆଉ ରଜ ବାସ୍ନା ବି ଆଉ ନାହିଁ।
ହଁ। ଆଗରୁ ସେ ସବୁ ଥିଲା ତ ଏବେ କଣ ନା ଯୋଉ ଝିଅ ଗୁଡ଼ାକ ବି ଗାଁ ରେ ବି ଆଗରୁ ବହୁତ ଭରପୁର ଥିଲେ ଏବେ ତ ଅଧା ଝିଅ ବାହାରେ ପଢ଼ିବା ପାଇଁ ରହୁଥିବେ ନହେଲେ ଚାକିରି ପାଇଁ ରହୁଥିବେ। ଆଉ ତ ଅଧିକ ସଂଖ୍ୟା ହେଲେ ସିନା ହଁ ଟିକେ ମିଶିବ କାହା ସହିତ ବସ ବ କି ଆସହିତା ତା ସହିତ କଥା ହେଲେ ମାନେ ଟିକେ ସମୟ ପଳେଇବ ଆମର ଆଗରୁ କଣ ହେଇ ଥିଲା ନା ବହୁତ ପିଲାମାନେ ଥିଲେ ତ ଦୋଳି ଲାଗୁଥିଲା ସେତେବେଳେ ଆ ଖେଳୁଥିଲ ଏବେ ସେ ସବୁ ନାହିଁ ଟିକେ ପିଲାମାନନେ କିଏ ସବୁ ବାହା ହେଇସାରିଲେଣି। ଆଉ ଅଧା କିଏ ବାହାରେ ରହିକି ପଢ଼ୁ ଆଉ ପିଲା ବି ନାହାନ୍ତି କେହି? ଆଉ ଯେ ପିଲା ଅଛନ୍ତି ସେ ଟିକେ ଦୂରରେ ନାଁ ମୁଁ ଚାକରି କରୁଛି।
ଯା ହୋଉ ବର୍ଷା ଟା ଆଇଲା। କହଲାରେ
ହଁ।
ଯାହଉ କରୁଛ ଆଉ ଭଲ ଇନକମ କରୁଛ ଆଉ କଣ? ଆମେ ତ କିଛି ନାହିଁ ଆମେ ହାଉସ୍ ଖାଇ ପି ଖାଲି ଘରେ ବସିବୁ ଖାଇବୁ ପିଇବୁ ଶୋଇବୁ ମଜା କରିବୁ ମସ୍ତି କରିବୁ ଆଉ କିଛି ନହିଁ।
ହଁ ଯାହା ହଉ ତମେ ସେତିକି କରୁଛ ଆମ ପାଖକୁ କଣ ପଇସା ଆସୁଛି ବୋଲି ଆମେ ଅୟେସ କରୁଛୁ ଜମା ନୁହଁ। ତମେ ମାନେ ରହିକି ଯାହା ଅୟେସ କରୁଥିବ ଆମେ କରିପାରୁନଥିବୁ ଆମେ ତ ବେଳେବେଳେ ଭାବୁ
ଜାଣିିଲି ଚାକିରି ଜୀବନର କଷ୍ଟ ମୁଁ ବି ଜାଣିଛି ମୁଁ ବି ଯାଇଥିଲି।
ଏତେ କଷ୍ଟ ମାନେ ଯ କୁହନ୍ତି ନା ବସି ବସି ଇନକମ କରୁଛୁ କଣ ମତେ ଲାଗେ ସେ ବସି। ଯ ଆଠ ଘଣ୍ଟା ଟା ମୋତେ ଏତେ ବୋର ଲାଗିଲା ମୁଁ କହିଲି ନାଁ ନାଁ ଆଉ ହବନି ସେ ଚାକିରୀ ଜୀବନ। ତାହେଲେ ଘରକୁ ପଳେଇବା।
ଓ ହୋ ତ ସେଇଆ ବା ତ ଚାକିରି ଛାଡ ଆଉ କଣ କହିବି। ଏମିତି ଜଣ ବାହା ହେଇ ଯିବ ଗଲ ସ୍ୱାମୀ ଚାକିରି କରିଥିବେ ତମେ ଗଲ ରାନ୍ଧି ବାଡିକି ଖାଇବାକୁ ଦବ। ଆ ଲୋକ ବି ପାଖରେ ତାଙ୍କ ସହିତ ଦିନ ବି ତମେ ବିତିଯିବ।
ଏଇଟା ଯୋଉଟା ଭାବୁନା ବହୁତ ଭୁଲ ଭାବୁଚ। ବହୁତ ଭୁଲ ମାନେ ଥରେ ବାହା ହେଇକି ଦେଖିଲେ ଜାଣିବ ତାପରେ କେମିତିଆ ଲାଗୁଛି।
ହଁ ମୁଁ ବି ସେ କଥା ଜାଣିଛି ବାହା ହେଇ ସାରିଲା ପରେ ସିଏ ଯୋଉ ଶାଶୁ ଥିବେ କି ଯାହା ଥିବେ ତ ତାଙ୍କ ସହିତ ତ କଳି ଝଗଡା କରିବେ ତମର ଯଦି ମୁଣ୍ଡ ପିନ୍ଧିଥିବ ତମେ ଶୋଇ ବିି ପଡୁଥିବ ତ ତମେ ଶୋଇ ବି ପାରିବନି। କାରଣ ତମକୁ ଡରୁଥିବ ହଁ ତୋର ଏମିତି ମୁଣ୍ଡ ପିନ୍ଧିଲା ନା ବାହାନା କରୁ ଚୁ କାଇଁ ମୁଁ ତ ବସରେ ଗଲି ମୋର ତ କାଇଁ ମୁଣ୍ଡ ବିିନ୍ଧ୍
ଆଉ ତମେ ଯଦି କହିବ ମୋର ହାତ ହୋଉଚି ସାଙ୍ଗେ ସାଙ୍ଗେ କହିବେ ମାନେ ରୋ-ଘ-ପରିବାର ଲୋକ କହିବେ ଆ ମୋରପା ଆଜି ଏଇଟା ହୋଉଥିଲା। ମୁଁ ସେ ମୁଁ ଏବେ କହିଲି ମୋର ମୋ ହାତଟା ବିନ୍ଧୁଚି ନା ମୋର ହାତ ବିନ୍ଧୁଚି ମୁଁ କ ମୋ ଗୋଡଟା ଟିକେ ଆଣ୍ଠୁଟା କଣ ପାଇଁ ମାନେ ଗୋଡ ଲମ୍ବେଇ ପାରନି ସାଙ୍ଗେ ସାଙ୍ଗେ ତାଙ୍କର ଆରମ୍ଭ ହେଲା ହଁ ମୋର ବି ସେମିତି ହୋଉଥିଲା ଉ-ମୁଁ କହିଲି ଆରେ କଣ ମୋର ଯାହା ଯାହା ହୋଉଚି ତମର ବି ସବୁ ସେଇଆ ହୋଉଚି?
ସେଇଆ ପା ଯୋଉ ମାନେ କଣ ଆଉ ଶାଶୁଘର ତ କୁହନି।
ଆଉ ଶାଶୁଘର ସକାଳୁ ମାନେ ତମେ ଉଁ-ବାପଘରେ କଣ କିଛି ନାହିଁ।
ହଁ ବାପାଘର ଭଲ ନହନେ ଏଇ ଯୋଉ ଚାକିରି କରିକି ରହିବ ସିଏ ଆହୁରି ଭଲ। ହଁ ପଇସା ଅବଶ୍ୟ ଆ ଯାହା ଯେମିତି ହେଇକି ଖର୍ଚ୍ଚ ହୋଉ ପଛେ ହଁ। ଏମିତି ତ ମୋର ଏଇଖାଁ କିଛି ଖାଇବାର ଇଛା ନାହିଁ ତ ମୁଁ ମୋର ଆଳୁ ଚକଟା କରିଦେଲି ଖାଇଦେଲି କି କଣ। ଶାଶୁଘର ମାନେ ତମ ଦେହ ଖରାପ ହୋଉ କି ଯାହାବି ହୋଉ ତମେ ଖାଅ କି ନଖାଅ ତମେ କରିକି ଦବ ମାନେ ଦବ।
ସକାଳୁ ପା କୋହୁଚି ତମେ ଘରେ ଥିଲା ବଳେ ଆଠଟାରେ ଉଠିବ ଯଦି ପାଞ୍ଚଟାରେ ରୁକି ସାଢେ ଚାରିଟାରୁ ଟିକେ ସକାଳ ହେଇଗଲା ଆରମ୍ଭ ହେଇଗଲା ତମର କଣ ଆ ଉଠିବାକୁ ଟାଇମି ହେଇନି ଲକ୍ଷ୍ମୀ ତ ଦୌଡିକି ଆସିବେ ଆଉ
ହଁ ହଁ।
ଫେର ସକାଳୁ ଉଠୁଣୁ ସମସ୍ତଙ୍କ ପାଇଁ ଚା ଜଳଖିଆ କଣ ତିଆରି କର ପୁଣି ତାସହିତ ଆମର ଓଡିଆ ଘର ଯେହେତୁ ପଖାଳଟା ନିଶ୍ ଚଁୟ ଦରକାରେ। ପଖାଳ ପାଇଁ କଣ ଗୋଟେ କିଛି ଗୋଟେ କଣ କରିବୁ ଭଜା କି କଣ ଆଇ ଟମ ଫାଇଟମ ତାକୁ ସକାଳେ ଚାଲିବ। ସିଏ ଖାଇଦେବା ବାସନ ପଡିଯାଇଥିବ ତାକୁ ଧୁଆ ସରିନଥିବ ଫୁଣି ଖରାବେଳ ଖାଇବା ପାଇଁ ହୋଉଚି ଷ୍ଟାର୍ଟେ ହଁ-ସମସ୍ତଙ୍କ ମନ ପସନ୍ଦ ଇଏ ମାନେ ସମସ୍ତେ କୋଉ ଜିନିଷଟା ଏକା ସାଙ୍ଗରେ ଖାଇପାରି ବି କୋଉଟା ହବ ନହେଲେ ଯଦି ହେଇଥିବ ଇଏ ସେଟା ଖାଇବନି ସି କିଏ ସେଟା ଖାଇବନି ଛୁଆ ଥିଲେ ରାଗ ଖାଇବେନି କି ଛୁଆ ଆଳୁ ଖାଇବନି କି କିଏ ବାଇଗଣ ଖାଇବନି ତାଙ୍କ ଯୋଗୁ ଫୁଣି ଅଲଗା ପ୍ରକାରେ କରୁ
ହଁ ଯଦି ବି ଡାଲମା ହେଇଥିବ ଛୁଙ୍କ ମା-ମାନେ ମାରିବା ପୂର୍ବୁରୁ ଛୁଆମାନଙ୍କ ପାଇଁ ଭାରକର।
ବାହାର କରିଦେ ଆମ ଘରେ ଯେହେତୁ ଛୁଆ ଦିଜଣ ଅଛନ୍ତି ଛୋଟ ଛୋଟ। ଛୁଆ ଆମର ବି ସେଇଆ ଚାଲିଚି ଆ-ଆଗେ ଡାଲମା ବାହାରିବ। ଆଁ ତାପରେ ଏମତି ବିଭିନ୍ନ ପ୍ରକାର। ତାପରେ ସେ ପୁଣି ଗୋଟେ ରୋଷେଇଟେ ଖୁସିରେ କରିଥିବୁନି କହିବେ ଏଇଟା ଆଜି ଭଲ ହେଇନି ତାପରେ ତମ୍-ତାପରେ କଣ ହବ ଫାଦର ତୋ ମୁଣ୍ଡକୁ ଚଢିଯିବ ନା କହିପାରିବୁ ନା ସହିପାରିବୁ। ସେଥିରେ ଫୁଣି ତତେ ମାନେ ଏ ତୁ ଏତେ ଏ-ଗ-ଗରମରେ ଝାଳରେ କରିକି ଦୋଉଛୁ ଇଏ ବୁଝିବେନି ନା ଦେଖିଆ ମୁଁ କରିକି ଦୋଉଛି ଆଁ ତା ସମବେଦନା ଜଣେଇବୁ ଆରମ୍ଭ ହେଇଯିବ ଏଟା ଭଲ ହେଇନି।
ହଁ।
ତାପରେ ଶୋ-ରାତିକି ଖାଇବୁ ପୁଣି ସିଏ ସରିନଥିବ ତାପରେ ପୁଣି ରେଷ୍ଟେ ଟିକେ ନେଇଥିବୁ ନା ନାଇଁ ପୁଣି ଘର ଓଳା ସନ୍ଧ୍ୟା ଦେ।
ପୁଣି ବାସନ ପଡିଥିବ ତାକୁ ମାଜିବ ଫେରେ କିଏ ଟିକେ ସନ୍ଧ୍ୟାବେଳେ କଣ ଚା ପିଇବ।
ପୁଣି ଚା ହଁ ସିଏ ବି ଗୋଟେ ଚାହା ଯିବ ତାପରେ ପୁଣି ରାତ୍ରି ଭୋଜନ ପାଇଁ ପୁଣି ପ୍ର ପ୍ରସ୍ତୁତ ଚାଲିବ।
ପୁଣି କରିକି ପୁଣି ତାଙ୍କୁ ଖାଇବା ପିଇବାକୁ ଦେ। ବାସନ ଫାସନ ଧ ତାପରେ ପୁଣି ଟିକେ ଶୋଇବୁ, ମୋବାଇଲ କୁହନ୍ତି ମୋବାଇଲ ତମେ ଏନି ଟାଇମ ଦେଖୁଛ ଏନି ଟାଇମ କିନ୍ତୁ ମୋବାଇଲ ଚଲେଇବାକୁ ଟାଇମ ନଥିବ ସେ ଶୋଇବା ଟାଇମ ରେ ଟିକେ ଦେଖିବ ପୁଣି ଏତେ ବାଧା ଲାଗୁଥିବ ପୁଣି ଶୋଇପଡ, ଖାଲି କୁହନ୍ତି ନା ସ୍ତ୍ରୀ ଲୋକ ତମର କଣ ଅଛି ଘରେ ତ ଖାଲି ସୋଉଚ ବସୁଛ କିନ୍ତୁ ତାପରେ ଦେହ ପେହ ଖରାପ ହେଲେ ତ କେହି ପଦେ ପଚାରିବେନି, ଯଦି ସେନ୍ତି ଭଲ ପତି ଦେବ ହେଇଥିବେ, ପଚାରିବେ କହେ ଆମେ କଣ ସ୍ତ୍ରୀ ର ମାନେ ବାହାନା ଆମେ କରିବୁ ଆମ ଦେହ ଖରାପ ହବ ବୋଲି।
ହଁ ତ ଯଦି ଭଲ ସ୍ୱାମୀ ଗୋଟେ ମିଳି ହେଇଥିବ ତ ତମେ ସେ ପରିବାର ସହିତ ଭଲସେ ଚଳିଯିବ, କାରଣ ଯଦି ପୁଅ ଠିକ ହେଇଥିବ ତ ସେ ସିଏ ଶାଶୁ କୁ ଆଉ ବୋହୂ କୁ ଠିକ ଠାକ ସମ୍ଭାଳିବ ଆଉ ଯଦି ସ୍ଵା
ମୋ ସ୍ଵାମୀ ମାନେ ବହୁତ ବଢିଆ। କୁହନ୍ତି ମ ବହୁତ ବଢିଆ, କିନ୍ତୁ ତୋ ଦେହ ଖରାପ ହେଲେ ତତେ ପଚାରିବେନି। କହିବେ ସାଙ୍ଗେ ସାଙ୍ଗେ ମୋର କଣ ହଉନହିଁ କି ତମର କଣ ଏକା ହଉଛି? ବୋଧ ବାଲା ମାନେ କିଛି ଖାଇବେନି।
ହଁ ଯାହା ହଉ ସେ ଯେତିକେ ହଉ ଭଲ ତ ଅଛନ୍ତି, ଆଉ ଜଣ ଜଣଙ୍କର ଏମିତି ଖରାପ ଯେ ମାନେ ଗାଳିଗୁଲଜ ତ କରୁଥିବେ କରୁଥିବେ। ଆଗ ବ୍ୟବହାର ତା ଅପେକ୍ଷା ତମର ଭଲ ଅଛି। ଆଉ କଣ କୁହ।
ଆଉ
କଣ ଜାଗର କୋଉ ବର୍ଷ ଠାରୁ କରୁଥିଲ କି? ହଁ।
ସତ କଥା କହିବି ମୁଁ ଜାଗର କରିନି, ଗୋଟେ ଥର କେବଳ ଯାଇଥିଲି ଜାଗରକୁ ଆମ ଗାଁରେ ଅ ଆମର ବଡ ଗାଁ ପ୍ରବଳ ଲୋକ ମାନେ ଗାଁ ଚାରିପାଖେ ଏମତି ଯେତେବେଳେ ଦୀପ ଧରିକି ବୁଲନ୍ତି, କାହାର ଓନିରେ ଲାଗିଯାଏ, କାହାର ଚୁଟି ରେ ଲାଗିଯାଏ ସେଇଠି ଥରେ ଦେଖ ରଖିଦେଲି ଦୀପଟେ ଜାଳି ଦେଇକି ସେଇଠି ପଳେଇ ଆସି ତାପରେ ଆମ ଗାଁ ମନ୍ଦିର ଟିକେ ବହୁତ ଦୂର ବାଟ ଆମ ଘରେ ଆମର ଛାଡନ୍ତିନି ନା ଏତେ ଟା ଜୀବନ। ଆଉ ସେଥି ଯୋଗୁ ମୁଁ ଝିଅ ବେଳେ କେବେ ଜାଗର କରିନି ମୁଁ ସେ ଜାଗର କରିନି କିନ୍ତୁ ମୋର ଭଗବାନ ପ୍ରତି ବହୁତ ବିଶ୍ଵାସ ଭକ୍ତି ବି ଅଛି ଆ କିଛି ନ କରିକି ମାନେ ମୁଁ ଏମିତିଆ ଆ ପରିବାର ଏମିତିଆ ସ୍ୱାମୀ ପାଇଛି ମାନେ ମୁଁ ଭାବୁଛି ମୋଠୁ ଭଲ ଲକି କେହି ନଥିବେ, ମାନେ ଏତେ ଭଲ ପାଇଛି ମୁଁ।
ହଁ। ଯାହା ତାହେଲେ ଯୋଉମାନେ କରୁନାହାନ୍ତି ସେମାନେ ତାହେଲେ ପାଉଛନ୍ତି ବୋଧେ, ମୁଁ ଯାହା ଦେଖିଲି ଜଣେ ଜଣ
କରୁନାହାନ୍ତି ସେଥିପାଇଁ ନୁହଁ ଜେନ୍ତି କହନ୍ତି କରୁନାହାନ୍ତି ମାନେ ତମ ମନ ଭିତରେ ଭକ୍ତି ନଥିବ ବୋଲି ମାନେ ନାହି ମୁଁ ମନ୍ଦିର ବହୁତ ଯାଏ, ମାନେ ଆମ ଘର ମୋ
ଯୋଉ କହନ୍ତିନି ଭକ୍ତିରେ ଭଗବାନ ଥାଆନ୍ତି ତ ତମେ ଖାଲି ଯୋଉ ଦେଖ୍ ଦେଖେଇ ହବା ପାଇଁ ଯଦି ମନ୍ଦିର ପଳେଇଥିବ ଦେଖେଇହବା ପାଇଁ ଉପାସ କରିଦଉଥିବ ଆଡେ ମନେରେ ଥିବ ହେ ଭ କଣ ଆଜି ମତେ ଭୋକ କଲେ ହିଁ ଇଚ୍ଛା ହଉଛି ଖାଇଦେବାକୁ କଣ କରିବି ଖାଇଦେମି, ତ ଏଇ ଯୋଉ ମନରେ ଭାବନା ଟା ଆସେ ତା ଦ୍ଵାରା ତମର ସେଇଠି ଭକ୍ତି ଟା ଭାଙ୍ଗି ଦେଇଥିବ। ଅ ଭକ୍ତିରେ ହିଁ ଭଗବାନ ଥାଆନ୍ତି, ତମେ ଉପାସ ଅକୁ ମିଳିବ।
ହୁଁ ଆଉ ଆମ ଘର ପାଖରେ ମାନେ ଯେତେ ବଡ ବଡ ଝିଅ ମାନେ ସବୁ ଆମେ ଯେତେବେଳେ ଛୋଟ ଥିଲୁ ମତେ ଡାକିବେ ଝିଅ ଆସିଲୁ ଯିବା ଟିକେ ମନ୍ଦିର। ନା କ୍ଷୀର ନିଏ, ନା କଦଳୀ ନିଏ, ନା ନଡିଆ ଭୋଗ ନିଏ, ଯେତେଥର ଡାକନ୍ତି ସେତେ ଥ ର ମୁଁ ମନ୍ଦିର ଯାଏ ପ୍ରତି ସୋମବାର ତାଙ୍କ ସହିତ ଯାଏ ହେଲା। ମୁଁ କେବେ ନଡ଼ିଆ, କଦଳୀ କି ଭୋଗ ରାଗ ନାଇଁ ମନ୍ଦିର କେବେ ଯାଇନି। କିନ୍ତୁ ମନ ଭିତରେ ମୁଁ ଖାଲି ଗୋଟିଏ ମୁଁ ମନରେ ଭାବି ଯାଇଥିବି। ଆଜି ଭଗବାନଙ୍କୁ ଏଟା କହିବି ଭଗବାନଙ୍କୁ ସେଟା କହିବି ସେଠି ପହଞ୍ଚିଲା ପରେ ଗୋଟିଏ କ କଥା ବାହାରିବ ଭଗବାନ ସମସ୍ତଙ୍କୁ ଖୁସିରେ ରଖ ସରିଲା ଏତିକି ଆଉ ମୋର କିଛି ବାହାରୁନି। ମୁଁ ଏ ସତ କଥା କହିବାକୁ ଭଗବାନଙ୍କ ପ୍ରତି ମୋର ବହୁତ ବିଶ୍ୱାସ, କି ମୁଁ ତ ମନ୍ଦିର ଯିବାକୁ କଣ ପାଇଁ ଭଲ ପାଏ ନି ମୁଁ ନିଜେ ବି ଜାଣିନି କଣ ପାଇଁ ମୁଁ ଭଲ ପାଏନି ମନ୍ଦିର ଏତେ ଯିବାକୁ ମୋର ପସନ୍ଦ ନୁହଁ କିନ୍ତୁ ମନ୍ଦିର ଗଲେ ବହୁତ ଭଲ। ମନ୍ଦିରରେ ଯେମିତି କୁହନ୍ତି ସମସ୍ତେ ଗୋଟେ ସକାରାତ୍ମକ ମନୋଭାବ ନେଇକି ମନ୍ଦିରକୁୁ ଯାଆନ୍ତି। ଅଁ କିଛି ଭଲ ଭଲ ଏନର୍ଜି ମିଳେ।